ହ୍ୟାଲୋ।
ହୁଁ କଣ ଦାଦା କୁହନ୍ତୁ।
ଆଉ ପୁଅ କେମିତି ଅଛୁ?
ଭଲ ଅଛି ଦାଦା।
ଆଉ କ ଖାଇବା ପିଇବା କଣ ଖାଇବା ଖାଇବା ପିଇବା କରିସେଇ ଲୁଣୁ?
ହଁ ପୁ ଦାବା ଖାଇ ପିଇ ସାରିଲଣି ଆଉ ଦାବା ଆପଣ କେମିତି ଅଛନ୍ତି ଭଲ ଅଛନ୍ତି ତ?
ଆଜ୍ଞା ମୁଁ ସବୁବେଳେ ଭଲ ଅଛି ଆଉ। ଆର୍ ତ ବର୍ଷା ପ୍ରବଳ ହଉଛି ଧାନ ଫାନ ହେଇ ଚାଲିଛି। ତଳି ପକାପକି ହଉ ଚାଲିଛି ଆଉ।
ଆପଣ ଆଡେ ତଳି ପକା ପକି ଚାଲିଲାଣି?
ହଁ ହଁ।
ଆମ ଆଡେ ତ ବସମ୍ ଆମ ଆଡେ ତ ବର୍ଷା ମର୍ସା କିଛି ନାହିଁ କି ଆଉ କୌଣସିବି ତଳିମଳି ପକେଇବାର କିଛି ଯୋଜନା ନାହିଁ କାରଣ ଏଇ ଯୋଉ ମରୁଡି ହବାର ପ୍ରବଳ ସମ୍ଭାବନା। ଏତେବେଳକୁ ଆମ ଆଡେ ଏତେବେଳୁ ଏତେବେଳକୁ ଆମ ଆଡେ ମାନେ ଯୋଉ ବର୍ଷ ହବାର ହେଇଥିଲେ ହେଇଥାନ୍ତାଣି କାଦୁ ହନ୍ତ ଚାଷ କିଛି ହେଇନି ତଳେ ଆଗେ ଲୋକ କଣ କରିବେ ମୁଣ୍ଡର ହାତ ଦେଲେଣି ସବୁ।
ଓ ହୋ ଆଉ
କୁହନ୍ତୁ।
ଆମର ତ ଧାନ ବେଧା ହେଇଛି ପାଣି ସବୁ ଖେଳୁଆ ହେଇସାରିଲାଣି। ଟ୍ରାକ୍ଟର ଦ୍ୟାରା ଆମେ ଖେଣିବାକୁ ଗଡିସାଇ ଲୁଣି ବୁଝିଲ।
ଆଜ୍ଞା।
ଆଉ। ତଉ ଧାନ ବେଟା ହେଇଛି ତଳି ପକା ହବ ଆଉ।
ଆଉ ଭଲ କଥା ଆଉ ଆମର ତ କିଛି ହେଇନି ଆଉ। ମୁଁ କଣ କହୁଥିଲି କି ଦାଦା ଆମ ଆମର ଯୋଉ ପଶି ମଝିରେ ଯୋଉ ଅଛି ବିଲ
ଆଜ୍ଞା।
ତ ଆମେ ତ ସେଠୁ ଛା ଛୁଡି ପଳେଇଗଲଣି ଏଆଡେ ଏଠି ତ ଆମେ ଯ ବିଲ ବାଦି କରୁଛୁ। ବୁଝିଲେ କି ପଶ୍ଚିମ ମଝିରେ ଯୋଉ ବିଲ ଅଛି ସେ ବିଲ ହଉଉ ମୁଁ କଣ କହୁଥିଲି କି ଆମର ଏ ଯୋଉ ହିରୋ ବାର ଯୋଉ ଦିଆ ହୁଏ ବୁଝିଲେ କି।
ହୁଁ ହୁଁ ହୁଁ।
କ୍ଷୀରଆର ଦିଆ ହୁଏ ଆଉ କୋରକନ୍ଦା ସବୁ ଦିଆ ହୁଏ ସେଠି। ହ ମୁଁ କାହିଁକି ନା ଏଇ ଯୋଉ ବର୍ଷା ହେଲେ ଆଉ ରୁଆପତା ଟାଇମରେ ଯୋଉ ଆଉ ଯାଇକି ଗାଡି କି ନଙ୍ଗଳ କରିବା ଯାଇକି ଆମର ହେରବାର ସବୁ ଭାଙ୍ଗି ଭୋଙ୍ଗୀଛି।
ହଁ ହଁ।
ତାର ସବୁ ଠିକଠାକ୍ ଅଛି ନା କିଛି ମାଟି ମାଟି ଦିଆଦି ଚାଲିଛି?
ନା ଆମର ସେ ଟ୍ରାକ୍ଟର ଗୁଡାକ ଯାଉଛନ୍ତି ଯୋଉ ଅନ୍ୟ ବିଲକୁ ସବୁ ଖେଳୁଆ କରିବାକୁ ବୁଝିଲୁ ନା। ଆଉ ସେ କଣ କି ତା ଯୋଉ ଟ୍ରାକ୍ଟର ଯୋଉ ଲୁହା ଚକ ଗୁଡିକ ଲାଗିଛି ସେ ହିରର ଯୋଉ କାଦୁଅ ହିର ନା ଯୋଉ ପଳଉଛି ସେ ପାଣି ହେଇଯାଉଛି ହିରୋ ହରା ବୁଝିଲେ ନା ଆଉ ସେ ସେପଟ ସେପଟ ବିଲ ପାଣି ଗୁଡାକ ଏପଟ କିଆରିି ପଳଆ ଯାଉଛି ଏପଟ କିଆରି ବିଲ ପାଣି ଗୁଡ଼ାସେ ପଟେ ଘେରିକି ପଳଉଛ ବୁଝିଲୁ ନା।
ଆଜ୍ଞା।
ଯାହା ଫଳରେ ଯିଏ ସାର ଫାର ପକଉଛନ୍ତି ବା କେମିକାଲ ପକଉଛନ୍ତି ଅସୁବିଧା ସମ୍ମୁଖ ନ ହଉଛନ୍ତି ଆଉ।
ହଉ ବୁଝିଲି ସେ ଟିକେ ଯଉ ହୀର ମିିର ଦିଯଉଛି ଟ୍ରାକ୍ର ଭାିିଉଛି ଆପଣ ଟିକେ ତାର ବ୍ୟବସ୍ଥା ଟିକେ କଣ କରିବେ ମାନେ କ କଲେ ଆଉ ପ୍ରତିବର୍ଷ ତ ସେମିତି ହିର ହାର ଦେଇ ହବନ ସେ ଟ୍ରାକ୍ଟର ତ ବାରମ୍ବାର ପଶିବ ପରେ ଆପଣ ଟିକେ ଜଗୁଥିବେ ବିଲବାରି କାହିଁକି ନା ହିରୋମିର ସେଠିକି ଗଲେ ବିଲର ସବୁ ଚିହ୍ନ ହଁ ମାନେ ପଳେଇବ ନା ବୁଝିଲେ କି। ପାଖ ଆଖ ସବୁ ବିଲ ଯେତିକି ହବ ମିଶି ମାସି ଯିବ ଜଣା ପଡିବନି କାହାର କୋଉ ବିଲ। କେତେ କଣ ଥିଲା ସବୁ।
ଅହ ହଁ ହଁ ମଁ ଅନେଇକି ବଇଚନ୍ତି ସବୁ ଲୋକଙ୍କୁ ନବା ପାଇଁ ମୁଁ ଜାଣିପାରୁଛି।
ଆଜ୍ଞା ଆଉ ଆମର କହୁଛି କୁହନ୍ତୁ।
ହଁ ଆଉ ସିଏ ଯାହା ସେତେବେଳେ କଥା ଅଛି ଏନା ତ ଧାନ ଇଏ ହଉଛି। ଆଉ କିଏ ନବା ଆମେ ଅଛୁ ପାଞ୍ଚ ଛଅ ଭାଇ ସବୁ ଅଛୁ। ଆଉ ତୁ ବାହାରାରେ ଯାଇ ରହିଲେ ସିନା। ଆଉ ଆସିବୁ କେତେବେଳେ ଦେଖିବୁ ଧାନ ବିଲ ଫିଲ ପୁରା ବୁଲି ଆସିବୁ କେତେବେଳେ ଆଉ।
ହଉ ଦା ମୁଁ କଣ କହୁଥିଲି ଆମର ଯୋ ପଡିଆ ଅଛି।
ହୁଁ ହୁଁ।
ଆମର ଯୋଉ ପଡିଆ ପଡିଆ ଜଙ୍ଗଲ ତ ହେଇକି ରହିଛି ନା ଜଙ୍ଗଲରେ ତ ଜାଇାଗୋରୁ ସବୁ ଯାଉଛନ୍ତି ଚରିବାକୁ।
ହୁଁ ହୁଁ।
ଆଉ ଜଙ୍ଗଲ ସେମତି ଗଛ ପତ୍ର ଅଛି କ ଗଛ ପତ୍ର କିଛି।
ନା ନା ସେ ଗ ଗଛ ପତ୍ର ଆହୁରି ଘନ ହେଇସାରିଲାଣି ଜଙ୍ଗଲଟି ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି। ଆଗ ଅପେକ୍ଷା ଆଗ କମ ଗଛ ଥିଲା ଆଗେ। ଏବ ବର୍ଷ ଆମେ ଆମ ଯୋଉ ସାଙ୍ଗମାନେ ସବୁ ଅଛନ୍ତି ସାଙ୍ଗସାଥି ପିଲାଙ୍କୁ ନେଇକି।
ଆଜ୍ଞା।
ଗଛ ରୋପଣ କରିବୁ। ପ୍ରାୟ ଦି ହଜାର ପାଖାପାଖି ଗଛ ଆମେ ଲଗେଇଥିଲୁ ପଣସ ଗଛ ହଉ। କିମ୍ବା କଇଁଆଁ ଗଛ ହଉ ତେନ୍ତୁଳି ଗଛ। ଏବଂ। ନାନାଳ ଗଛ ହଉ ଆମେ ସବୁ ଲଗେଇଥିଲୁ ଏ ବର୍ଷ ସବୁ ବଡ଼ ବଡ଼ ହେଇସାରିଲାଣି। ଆଉ ଫଳିଲାଣି ମଧ୍ୟ କାଜୁ ବି ଲଗା ହେଇଥିଲା ବୁଝିଲ ନା।
ଆଜ୍ଞା।
କାଜୁ ବି ଏବ ବର୍ଷ ବହୁତ ଉତ୍ପାଦନ ହେଇଛି ବହୁତ ମାତ୍ରାରେ ବିକ୍ରି ବି ହେଇଛି।
ଆଉ ଆଜ୍ଞା ଆପଣ ଗୋଟେ କାମ କଲେନି। ଆଉ ଗୋଟେ କାମ ରହିଲା। ଗାଁ ରାସ୍ତାର ଆମର ଯେଉଁ ମୁଖ୍ୟ ରାସ୍ତା ଯେଉଁଟା ଗାଁରେ ହେଉ ଆମର ସଡ଼କକୁ ଅଁ ଗ୍ରାମ୍ୟ ସଡ଼କ ଆଉ ରାଜପଥ ସଡକ ଯୋଉଟା ସଂଯୋଗ କରୁଛି ବୁଝିଲେ କି।
ହୁଁ ହୁଁ ହୁଁ।
ସେ ରାସ୍ତା କଥା ଆପଣ କଣ ଦେଖ କିଛି ପରିବର୍ତ୍ତନ ହେଲଣି ନା ସେମିତି।
ନା ନା। ସେ ରାସ୍ତା ସବୁବେଳେ ସେମିତି ରହିବ ଆଉ ମତେ ଲାଗୁଚ ସେ ରାସ୍ତାର ସ୍ଥିତି ଏତି ବଦଳିଲା ଏମିତିଆ ମତେ କାଇହିଁ ଲାଗୁନି ବୁଝିଲୁ ନା।
ଆଜ୍ଞା।
ସେ ରାସ୍ତା ସେମିତି ରହିବ ମତେ କାହିଁ ଲାଗୁଛି କାହିଁକି ନା ଆମ ସରକାର ତ କିଛି ସେ ମୁଣ୍ଡକୁ ନଉନାହାନ୍ତି ଆମ ଗାଁ ଲୋକ ସିନା ମାତିଲେ ଯାହା ହବ। କାହିଁକି ନା ଗାଁ ଲୋକ କିଛି କହୁନାହାନ୍ତି ବୁଝିଲେ ନା। ଗାଁ ଲୋକ ଯାହା କହିଲେ ସେଇୟା ହବ ନା ଆଉ ମୁଁ ଏକା କହିଲେ ହେଇପାରିବ କି।
ନା ସେଟା ତ ସତ କଥା। ତା ଆପଣ ଯୋଉ କଥା କହିଲେ ଯୋଉ କଥା ଆପଣ କହିଲେ ଠିକ୍ କଥା କହିଲେ ଦାଦା। ମାନେ ବୁଝୁଛି ଯେ କୋଟେ ଜିନିଷ କଣ କହିଲେ। ହୁଁ କିଛି ତ ଗାଁ ଲୋକ ମିଶି ମାସି କିଛି ସେଠି ଗୋଟା ଆଁ କାର୍ଯ୍ୟକ୍ରମ ଆରମ୍ଭ କଲେ ଭଲ ହୁଅନ୍ତା ବୁଝିଲେ କି?
ଶୁଣୁ ତୁ ଗୋଟେ କାମ କର ତୁ ଆଗ ମାସକୁ ଆସେ ଗ୍ରାମକୁ ବୁଝିଲୁ ନା
ଆଜ୍ଞା।
ଆସେ ଆମେ ସାଙ୍ଗସାଥି ମିଶିକି ଗୋଟେ ବୈଠକ କରିବା।
ଆଜ୍ଞା।
ଆମ ଗ୍ରାମ କଥା ଆଗେ ପକେଇବା ସେଠି
ଆଜ୍ଞା।
ରୋଡ କଥା ବୁଝିଲୁ ନା?
ଆଜ୍ଞା।
ଟିକେ ପକେଇବା ଯା ଫଳରେ ଆମର ଯୋଉ ସାଙ୍ଗସାଥି ମାନେ ନିଜ ନିଜ ମତ ସମେତେ ଦେବେ। ବୁଝିଲେ ନା ରାସ୍ତାଟି କୋଉ ଭଳି ହିସାବରେ ହବ କେମିତି ହବ। ସରକାରଙ୍କ ଠାରୁ କେମିତି କଣ କାମ କରାଯିବ ସେ ବିଷ ସେଟା ଆମେ ଆଲୋଚନା ବା ବୈଠକରେ ଆଲୋଚନା କରିବା। ବୁଝିଲୁ ନା ଆଉ ତୁ ବା ସମୟ ଫାଙ୍କା ବାହାର କରିକି କାମରୁ ଫାଙ୍କା ବାହାର କରିକି କେବେ ଆସେ ଗାଁକୁ ଦି ତିନି ଦିନି ପାଇଁ ଆଉ କାମ କରି କରିକି ଆଇ ଯିବା ଆଉ
ଆଜ୍ଞା ଏଇଏ ତ ବର୍ଷା ଦିନ ଏବେ ତ ହେଇପାରିବନି ଆଉ କାମ କାହିଁକି ନା ଆ ସେ ରାସ୍ତା କାମ ହେଲେ ଏଁ ବର୍ଷା ଦିନ ବିଲରେ ଯିବା ଆସିବା ଯାହା ହେଇଥାନ୍ତା ଖରା ଦିନେ ଏଇନେତ ବର୍ଷା ଦିନ ଦିନ ହେଇଗଲେ ଚଳପଚଳ ବନ୍ଦ ହେଇଯିବ। ମୁଁ ଭାବୁଛି ଇଁ ଆମର ଆ ଆସୁଥିବା ଶୀତ ଦିନ ବା ଧାନ କଟା ପରେ ବି ସୁ ବିଲମିଲ ଶୁକି ସାକି ସବୁ ଯାଇଥିବ ଧାନ କଟା ସରିଯାଇଥିବ ହୁ ସେ ବିଲ ବାଟେ ଗାଡି ମଟର ହେଇକା ଯା ଯିବା ଆସିବା କରିବ। ଆମେ ରାସ୍ତା କାମଟା କିଛି ନିଜ ନିଜ ପାଣ୍ଠିରୁ ବା ନିଜ ନିଜ କିଛି ଖର୍ଚ୍ଚରୁ ଆମେ ବଞ୍ଚିତ କରି ସେ କାମ ତାକୁ ଆମେ ଯାହା କିଛି ହଉ ଭଲ ହଉ ଟିକେ ଭଲକି ସୁଧାରିବା ବୁଝିଲେ କି? ଆଉ ତ କିଛି ଅଧିକା ଆମେ କରିପାରିବାନି।
ହୁଁ ମୁଁ ତ ସେଇୟା କହୁଛି ସେଇ ହିସାବରେ ଆମେ କାମ କରିବା। ତୁ ଆସେ ଆମେ ଗୋଟେ ବୈଠକ ବସେଇକି ପଛିକା ପଛେ କାମ କରିବା ଶୀତ ଦିନ ବେଳକୁ ମାନେ ବର୍ଷା ଦିନ ଗଲେ କିନ୍ତୁ ଆମର ଗୋ ଗୋଟେ ବୈଠକ କରିକି ଆମର ସେଇ ହିସାବରେ ଆମର କୋଉ ହିସାବରେ କଣ କାମ ହବ କାହିଁକିନା ଆଜି ଠାରୁ ବୈଠକଟା କରିଦେଲେ ନିଜ ନିଜ ହିସାବରେ ପଇସା ସିଏ ସଞ୍ଚୟ କରିପାରିବେ ବୁଝିପାରୁଚୁ ନା ଁ
ଆଜ୍ଞା।
ଆଉ ଆଗକୁ ହେତେବେଳକୁ ହଠାଦସ୍ତ କଲା ଏଳକୁ ହଠାତ୍ କିଏ ଦେଇ ପାରୁଥିବେ କି ଦେଇ ପାରୁନ ତୁ ବୁଝିପାରୁଚୁ କଥାଟା ତ
ଧ ଧର ଧର ତାହେଲେ ଗୋଟା କାମ କରନ୍ତୁ ମୁଁ ତ ଗଲାବେଳେ ଲେଟ୍ ହବ ଆପଣ ଗୋଟେ ମୁଁ ଗଲାବେଳକୁ ବଧେ ମାଘ ମାସ କି ଫଗୁଣ ହେଇଯିବ ଆପଣ ଗୋଟେ କାମ କରନ୍ତୁ ତୁ ଉ ଏଇ ଦିଇ ତିନି ଦିନି ଭିତରେ ଟିକେ ସମୟ ବାହାର କରିକି ଆମ ସାଙ୍ଗସାଥି ବା ବନ୍ଧୁବାନ୍ଧବ ଯିଏ ସାହି ପଡିଶା ଅଛନ୍ତି ତାଙ୍କୁ ଟିକେ ଜଣାନ୍ତୁ। ତା ଭିତରେ ଆପଣ ଟିକେ ଗୋଟାଏ ବୈଠକି ବସେଇ ଦିଅନ୍ତୁ ବୁଝିଲେ କି
ହୁଁ
ବୈଠକ ବସେଇକି ଜଣେଇ ଦିଅନ୍ତୁ ଏଇଭଳିଆ ଏ ଭଳିଆ ଟିକେ ଅସୁବିଧା ହଉଚି ଆମର ମୋର ନୁହେଁ ଏଟା ସମିତିଙ୍କର ଅସୁବିଧା ହଉଚି ଆଉ ଉ ତାପରେ ବାହାରୁ ଲୋକ ଆସୁଥିବା ଯୋଉମାନେ ଆଉଚନ୍ତି ଯେକୌଣସି ଯା ଘରୁ ବନ୍ଧୁବାନ୍ଧବ ବା ଆଉ ଯୋଉମାନେ ଯିବା ଇ୍ଛା କରୁଛନ୍ତି ସେମାନେ ଗାଁ ଲୋକଙ୍କୁ ଶିକ୍ଷାକ ଗାଁକୁ ଶିକ୍ା
ହଁ ହଁ ମୁଁ ଜାଣିପାରୁଛି ତୁ ଯାହା କହୁଛୁ ସେ ବାହାର ଲୋକ ଆଉଛନ୍ତି କହୁଛନ୍ତି ଏଗାଁରେ ନେତା ପ୍ରବଳ କିନ୍ତୁ କାମ ଦୁର୍ବଳ ବୁଝିପାରୁଛ ତୋ କଥାା
ଆଜ୍ଞା ସେଆକୁ ନେଇକି ଟିକେ ସେଇଆାକୁ ନେଇକି ଟିକେ ଆମେ ଆଲଚନା କରିଦିଅ ଆଉ ବୈଠକ ରେ ନିଜ ଖର୍ଚ୍ଚ କିଛି ବଞ୍ଚିତ କରିକି କାମ ଟା କରିବା ବୋଲି ଆଲୋଚନ କରିଦିଅ ଆସୁ ଏ ଆମର ଯୋଉ ମାଘ ଫଉଣ ମାସରେ ଆମେ କାମଟା ଆରମ୍ଭ କରିବା ବୁଝିଲେ କି
ମୁଁ ଗଲେ ତା ମୁଁ ଯିବା ପରେ ସେଠି ବୈଠକ ହେଲେ କି ଲାଭ ହବନି କାହିଁକନା ମୁଁ ଯିବା ପୂର୍ବରୁ ହେଇଯାଇଥିଲେ ସେତେବେୁ କିଛି ପଇସା ଆମ ଗତିରେ ବା ଅର୍ଥ ଆମ ଗତିରେ ଥିବ ତେଳୁ ଆମକୁ ଟିକେ ସୁବିଧା ହବ ବୁଝିଲେ ବନ୍ଧୁ ଆଉ ଘର ଦେହ ବା କେତି ସବୁତିର ଅଛି
ଆଉ ଦେହ ବା ସମସ୍ତ ଘରେ ଭଲ ଅଛି ଆଉ ଆମର ଏଠି ର ଏନା ଟିକେ ଝାଡା ଆ ଚାଲିଛି ବୁଝିଲୁ ନା
ଆଜ୍ଞା
ଲୋକଙ୍କୁ ଡାଇରିଆ ହେଇଯାଉଛି କାହିଁକି ନା ଆମ୍ବ ସିଜିିନ ଚାଲିଛି ଆମ୍ବ ପଣସ ଖାଇ ଖାଇ ସମୟ ଝାଡା ବା ଡାଇରିଆ ସମ୍ମୁଖୀନ ହଉଛନ୍ତି ବୁଝିପାରୁଛ ତ
ଆଜ୍ଞା
ସେଥିପାଇଁ ଆଉ ଔଷଧ ଫୋଷଧ ଆଣିକି ଆମେ ସବୁ ରଖିଛୁ ଆଗରୁ ତିଆରି କରିକି ସତର୍କତା ରଖିବା ଅବଲମ୍ବନ କରୁଛି
ଆଜ୍ଞା
ଆଉ ଆମ୍ବ କଣସ ଏତେ ଖାଇବା କାହିଁକି ଗଛ ଯୋଉ ଲଗେଇଥିଲ ସେ ଆମ କୌଣ ଯିବ କୁଆଡେ ବିକ୍ରି କରୁଛୁ ବିକ୍ରି କଲେ ବି ଆଉ ବିକ୍ରି ବି ଏ ଏତେ ମାତ୍ରାରେ ହଉନି ଯେମିତି ପ୍ରଥମେ ପ୍ରଥମେତି ହେଲା ମାସେ ବା ଦି ମାସେ ଏବେ କିନ୍ତୁ ଆଉ ହଁ ମୁ କାହିଁକି ନା କଣ ହଉଛି ନା ଝାଡା ଦିନଟା ଚାଲିଛି ନା ଲୋକ ଆଉ ନଉନାହାନ୍ତି ଡରିକିନା ଖାଉନାହାନ୍ତି ବୁଝିଲୁ ନା ଯାହା ଫଳରେ ପଣସ ଗୁଡିକ ବିକ୍ରି ହେଇପାରୁନି ଆଉ ସେଥିପାଇଁ ନଷ୍ଟ ହଉଛି ବୁଝିଲ ନା
ଚେଷ୍ଟା କରଆେ ସେଇ ଡାଇରିଆ ଝାଡା ଟିକେ ଚେଷ୍ଟା କରିବା ଟିକେ ଭଲରେ ଲୋକ ଭଲ ପର ଟିକେ ସଫାସୁତୁରା ରହିଲେ ଏଇ ଯୋଉ ଝାଡା ଡାଇରିଆ ଟିକେ ହ ତାପରେ ଖାଇବା ପିଇବାକୁ ଟିକେ ସତର୍କତା ରହିଲେ ସବୁ କିିଛି ସମ୍ଭବ ଅସମ୍ଭବ କଥା ସମ୍ଭବ ହେଇ
ହେ ସାରିବ ହଁ ହଁ
ହଉ ହଉ ଦାଦା ତମେ ରଖିବଧି ସେ ଅନେକ ହେଲା ଯାହା ଶୋଇବେ ବୁଝିଲେ ମୁଁ ବି ଯାହା ଶୋଇବି
ହଁଂ୍ଞା ଆଜ୍ଞା ଆ୍ଞା